ହ୍ୟାଲୋ।
ହ୍ୟାଲୋ।
ହଁ। କଁ କର୍ଛୁ।
କଣ କରିମି ଏ ବସିଛି ଆଉ କଣ କରିମି।
ଖାଇ ସାଇଲୁଣୁ।
ନା ଖାଇନେଇ ଖାଇନେଇ ଯାଉଛି ବ୍ରଶ କରିବି। ସଠ ଫାଟ ସାଟ୍ ଦିଟା ସଫା ଫା କରି କୁରାକି ଆ ଦେଇକି ଠାକୁର ପୂଜା କରିକି ଜିମି ଆଉ।
ଅଁ ରୋଷେଇ
ରୋଷେଇ କିଛି ନାହିଁ।
ମା ଦେହ କେମତି ଅଛି?
ମା ଦେହ ହଁ ସେମିତି ଆଉ କମିଛି ଆଉ। ପୁରା ବଢିଯାଇଥିଲା ଟିକେ କମି କମି କା ଆସୁଛି ଆଉ। କମିନିଁ। ଖାଇଲି ସିନା ବାନ୍ତି ଦେଖଉଛି ଆଉ।
ରଜ କୁଆଡ଼େ ଯାଇଥିଲୁ?
ରଜରେ ସୋରୁମ ରେ ଡିଉଟି କରୁଥିନି କୁଆଡେ ବୁଲିବାକୁ ଯାଇନେଇ। ଗାଡି କରିବି ବେପାର କରିବି ନାଁ ସେଠି ଯାଇ ଯିବ ବୁଲେ। ଆଉ ତୁ କଣ କରୁଚୁ?
ମୁଁ ଏଇ ବଇଚି ଆଉ କହ ବାକି।
ଖାଇସାଇଲୁଣୁ?
ପଇଡ ପାଣି ପିଇଥିଲି।
ହୁଁ। କଣ ଖାଇଲୁ?
ଖାଇନେଇ ବା କହିଲି ପଇଡ ପାଣି ପିଇଚି।
ଆଉ ପଇଡ ପାଣି ପିଇଚୁ।
ହୁଁ
ରୋଷେଇ?
ରୋଷେଇ ମା କଦଳୀ ଆଳୁ ଭଜା, ଭାତ ଆଉ ଶାଗ ଭଜା କରୁଚି ମୁଁ ବସିଥିଲି ଆଉ। ଯାଇଥିଲି ଟିକେ ଦେହ ଭଲ ନାହିଁ ତ ଟିକେ ବ୍ଲଡ଼୍ ଟେଷ୍ଟ୍ କରିବା ପାଇଁ କରିକି ଆଇଲି।
ଓ କଣ ହେଇଚି ଦେହ?
ଜର।
ଜର ହିଚ୍।
ଉଁ।
କଣ ସବୁଦିନ ହଉଥିଲା ନାଁ ନାଁ ଆଉ ଗୋଟେ ଦିନ ହେଲା।
ହଁ ହେଲାଣି ଦି ତିନି ଦିନ ହେଲାଣି ହେଲାଣି। ତମ ଭାବିଲି ଏବେ ବ୍ଲଡ୍ ଟା ଟେଷ୍ଟ୍ କରିଦିଏ। ଦେଖିଆ ଆଉ।
ହୁଁ ବ୍ଲଡ଼୍ ଦେଇଦେଇକି ଆସିଚ।
ହୁଁ।
ରିପୋର୍ଟ ଦବ କେତଳୁ?
ସାଢ଼େ ଦଶଟା।
ସାଢେ ଦଶଟା ରିପୋର୍ଟ ଦେଲେ ତାପରେ ଡକ୍ଟର ଦେଖେଇବ।
ହୁଁ।
ଉଁ।
ହୁଁ ଦେଖିଆ କଣ ହଉଛି।
ନ ଏବେ
ପୁରୀ ପୁରୀ କେତେଥର ଯାଇଚୁ
ମୁଁ ୟା ଭିତରେ ଗଲିଣି ଚାରି ପାଞ୍ଚ ଥର ଗଲିଣି ଆଉ। ଦିଇଥର ଯାଇଥିଲୁ ତାପରେ ପୁଣି ଆମେ ସାଙ୍ଗ ହେଇକି ଆମେ ଦି ଭାଇ ତିନି ଜଣ ଯାଇଥିଲୁ ପୁଣି ଏବେ ଏଇ ଯାଇଥିଲୁ ଆମ ଭାଇ ହେରିକା ସବୁ ଯାଇଥିଲୁ।
କୁଆଡେ ଖାଲି ପୁରୀ ନାଁ ଆଉ କୁଆଡେ କୁଆଡେ ବୁଲିଚ?
ନାଁ ଖାଲି ପୁରୀ ଆଉ ସାତ ଇଆଡେ ଯାଇଥାନ୍ତୁ ସାତପଡା ଆଡେ। ସିଆଡେ କହିଲେ ପାଣି ବଢିଯାଇଛି ଡଲଫିନ୍ ଆସୁନାହାନ୍ତି ଯା ନାଁ। ସେଠୁ ଆମେ ଗଲୁନୁ ଆଉ ରାମଚଣ୍ଡି ରେ ବୁଲିକି ଫିଷ୍ଟ ଫିଷ୍ଟ କରିକି ପଳେଇ ଆଇନୁ ଆଉ।
ସାତପଡାରେ ଡଲଫିନ୍ ଥାଏ କି?
ଆଉ ସାତପଡା ଡଲଫିନ୍ ନାଇଁ ନାଁ। ଡଲଫିନ୍ ଆସନ୍ତି ସେଠିକି ଅଣ୍ଡା ଦବାକୁ କଛିମ ଆସନ୍ତି।
ତ ସେଠି ମାଛ ଧରା ହେଉଥିବ।
ମାଛ ସେଠି ଧରନ୍ତିନି।
ନି ଆଜ୍ଞା।
ସମୁଦ୍ର ରେ ତ ମାଛ ଧରିକି ଖାଇ ପାରୁନାହାନ୍ତି ଆଉ ସେଠି ଧରିବେ କଣ ସିଏ।
ହୁଁ ଏଟା ବି ସତ କଥା।
ହୁଁ।
ତାହେଲେ ପୁରୀ ସମୁଦ୍ରରୁ ପୁରୀ ସମୁଦ୍ରରେ ତ ମାଛ ଧରା ହଉଥିବ ନା ଧରା ହଉନଥିବ?
ହଁ ସେଇଠୁ ମାଛ ଧରନ୍ତି ଆରେ ଏଇ ଲହରି ରେ ମାଛ ଆସନ୍ତିନି। ଲହରିରୁ ସେପଟକୁ ଯେତେବେଳେ କ୍ରସ୍ କରିଯିବ ଶାନ୍ତ ପାଣି ଗୁରା ଅଛି ସେଇପଟରୁ ଧରନ୍ତି ଜଲ ପକେଇକି ଦିଇଟା ଡଙ୍ଗାରେ ଏପଟେ ଗୋଟେ ସେ ମୁଣ୍ଡ ଧରିବେ ସେପଟେ ସେ ଗୋଟେ ମୁଣ୍ଡ ଧରିବେ ଘୋଷାରି ଘୋଷାରିକି ନେବେ। ନେଇକି ତାଙ୍କର ଗୋଟେ ରେଡିଏସନ ଅଛି ସେ ରେଡିଏସନ ଭିତରେ ବୁଲିବେ ତା ଭିତରକୁ ଯିବେନି। ବୁଝିପାରିଲ ତାଙ୍କୁ କୁହାଯାଇଛି ଏତକି ଡିଷ୍ଟାନ୍ସ ଭିତରେ ଧରିବ। ଯାହା ନ ଧରିବ ରିଟର୍ଣ ମାରିବ।
ହ। କିଉଇ ସେପଟକୁ ପଳାଇମି
ସେପଟୁ ପଲେ କଣ ହବ କି ସେପଟ ଟା ବା ଅସୁବିଧା କାଳେ ଇଞ୍ଜିିନ ଫିଞ୍ଜିନ ଫେଲ ହେଇଯିବ କି କଣ ହବ। ଆଉ ସେପଟକୁ ଚଳା ଚଳ ଏତେ ନୁହେଁ ନା। ଲୋକାଲ ବୋଟା ଧ ଯାଇପାରିବେନି ଆଉ ସିଏ ପାଣି ଦରେ ଫସିକି ରହିଛି।
ଫସିକି ରହିଲେ ସରିଲା ଆଉ। ସେଇୟା ହେଲା କଥା ସେଇପାଇଁ ତାଙ୍କୁ ଗୋଟେ ରେଞ୍ଜ ଦିଆଯାଉଛି ସେଇ ରେଞ୍ଜ ଭିତରେ ସମସ୍ତ ରହିବେ। ଆଉ ଯୋଉ ପାଣିପାଗ ଯୋଉ ବୁଲୁଛନ୍ତି ଯୋଉ ତା ଭିତରେ। ଭିତରେ ଯୋଉ ଦ ଚାରି ଜଣ ବୋଟ ରେ କଣ କୁହନ୍ତୁ ସେଟାକୁ ତ ଏମା ଯୋଉ କଣ କୁହନ୍ତି ଏଇଟାକୁ ଗାଇଡୁ କୁହନ୍ତି ନା ନା କଣ ରୁ କୁହନ୍ତି ସେଇ ପୁରା। ନଭି ଜୁ ନେଭି ବାଲା ବାସ୍।
ହୁଁ ହୁଁ।
ସେମାନେ ଟାଇମ ଟୁ ଟାଇମ ତାଙ୍କୁ ଅପ୍ଡେଟ ଦେବେ କି ବଷା ଆସୁଛି ଇଏ ଆସୁଛି ତମେଇଠୁ ପଳାଅ। ସେଇ ହିସାବରେ ତାଙ୍କର ରୁଟ ଚେକ୍ କରିବେ ଏତିକ ଭିତରେ ରିଟର୍ଣ କରିବାର ଅଛି। ସକାଳ ଭୋରୁ ଭୋରୁ ଯିବେ
ହୁଁ।
ରିଟର୍ଣ କରିବେ।
ସେ ଟାଇମ ଟାଇମ ଅନୁସାରେ ନହେଲେ
ଟାଇମ ଅନୁସାରେ ନହେଲେ ରାତି ହେଇଯିବ ରାତି ହେଲେ ପୁଣି ହଇରାଣ ହେବେ କୂଳ ପାଇବି ଆଉ। ବୁଝିପାରିଲ ଲାଇଟ ହାଉସ ନା ଦେଖାଯାଉ ହଁ ଏଇଟା କୂଳ। ଆଉ ସିଏ ପୁଣି ଡଙ୍ଗା ରଖିବେ କେମିତି ପାଣି ଭିତରେ ଆଉ ଥଡିନା ଟର୍ଚ ଲଗେଇକି ଦେଖିବେ।
ଦଇଦିନ ପୁରୀରେ ବି ସେମିତି ଗୋଟେ ଘଣ୍ଟା। ନାଇଁ ଦେଖିନ ଘଣ୍ଟା ଘଣ୍ଟ।
କୋଠିଅଛି।
ପୁରୀରେ। ମନ୍ଦିର ଭିତରେ।
ଜଗନ୍ନାଥ ମନ୍ଦିର ଜେ ତ ଘଣ୍ଟ ନାହିଁ।
ତା ଯୋଉ ସାଇଟରେ। ଦାନ କରିତ -ହଁ ଦାନ କରିଥିବେ। ଘଣ୍ଟା ତ ନାହିଁ ଦେଉଳରେ ତ ଘଣ୍ଟା ନାହିଁ।
ଅନେଇଚି। ଜଗା ସବୁବେଳେ ଚିଏଁ ସିଏ ଶୁଏ ନାହିଁ। ସେଥିପାଇଁ ତା ମନ୍ଦିରରୁ ଘଣ୍ଟ ନାହିଁ।
ସେଟା ନୁହଁ।
ହ
ଯଉଠେ ଦାନ କ- ଯଉ ପଶ୍ଚିମ ଦ୍ୱାରେ ଯଉଠି ନାହିଁ ଘଣ୍ଟ ଦାନ କରୁଚନ୍ତି। ଗୋଟେ ବୋଟ୍ ରେ ଯାଉଥିଲେ ଦିଗହରା ହେଇଯାଇଥିଲେ।
ହଁ ସେତ କେତେ କଥା ଅଛି ସେ ଗୋଟେ- ଗୋଟେ ଯାଇଥିବ ଗୋଟେ ବେପାରୀ ଟେ ଫେରୁଥିବ ଗୋଟେ ସାପ କତିରୁ ଗୋଟେ ଗୁମ୍ଫାରୁ ତା ନେଇ ଆସିବ ଗୋଟେ ହୀରା ଟେ ବଡ ହୀରା ଟେ।
ହୁଁ।
ସେଇଟା ଲାଷ୍ଟକୁ ସେ ସାପ ଟା ଫୁଣି ଆସିକି ତାକୁ ଗୋଡ଼େଇବ ତାକୁ ମାରିବ ବୋଲି ଜାହାଜ ଅଧା ଗିଳି ଦେଇଥିବ। ତାପରେ ସେ ଜଗାକୁ ଡାକିବ କହିବ ମତେ ବଞ୍ଚେଇଦେ ମୁଁ ହୀରା ଟା ତୋ ମନ୍ଦିରରେ ଦାନ କରିଦେମି।
ଦେଇଚି।
ସେଇଠୁ ହଁ ଜଗନ୍ନାଥ ପାଖରେ ନାଇଁ ନା ଗୋଟେ ବଡ଼ ହୀରା। ଜଗା ପାଖରେ ଅଛି ସେଟା ଗୋଟେ ଟାଇମ୍ ରେ ଆସେ ଜଗନ୍ନାଥଙ୍କ ମୁଣ୍ଡରେ ଲାଗେ।
ଓ ହୋ।
ହଁ ସେ ଗୋଟେ ବଡ କଙ୍କଡା ପଠେଇବେ ସେ କଙ୍କଡା ପୁରା କା ଦି-ଦିଗଡ କରିଦବ ସାପଟାକୁ ତାପରେ ବଞ୍ଚିବ। ସେଠୁ ସେ ଜଗା ପାଖୁ ଆସିକି ଦାନ କରିବ।
ପଶ୍ଚିମ ଦ୍ଵାର ଡାହାଣ ପଟକୁ ଯଉଠି ଯଉଠେ ଗୋଟେ ପ ଥର ସ -ମାନେ ଶୁବୁଥିବ ପଡିଥିବ ଲମ୍ବା ପଥର। ଟେ।
ହୁଁ- ହୁଁ।
ମାନେ ମନ୍ଦିର ଦେଉଳରୁୁ ଦଇ- ଦେଉଳରୁୁ ଯେତେବେଳେ ଖସି ପଡିଥିବ। କହୁଚନ୍ତି ଦେଉଳରୁ ଏଟା ଖସିପଡିଚି ଗୋଟେ ପଥର ଖସି ଯାଇନି? ଏପର୍ଯ୍ୟନ୍ତ ସାଇଣ୍ଟିଷ୍ଟ୍ ମାନେ ବି ଜାଣି ପାରୁନାହାନ୍ତି ଏଟା କଉଠୁ ଖସ୍
କଉଠୁ ଖସିଚି ବୋଲି ହଁ- ନା ମଝିରେ ଖସୁଥିଲା ବା ଯଉ କ -ବାହାରିନଥିଲା ଗୋଟେ ଫିଲିମି? ଦେଖିନୁ ଫିଲିମି ଟା ବାହାରିଚି ବଡଦେଉଳରୁ ପଥର ଖସୁଚି। ପଥର ଟା ଖସିବ ଭିଲିଆନ୍ ଟା ମରିଯିବ ଆଉ ପତକା ପଡିବ ହିରୋ ଟା ମ-ବଞ୍ଚିଯିବ।
ଓ ହୋ।
ହୁଁ।
ମୁଁଁ -ମୁଁ ସେଇଟା ଦେଖିଥିଲି ସେଇ ପଥର ଟା ଯଉ ଖସିଚି ଜଣା ପଡୁନି କଉଠୁ ଖସିଚି ଗୋଟେ।
କେହି ତ ଆଜି ପର୍ଯ୍ୟନ୍ତ ଜାଣି ପାରୁନାହାନ୍ତି କଉଠୁ ଖସିଚି ଆଉ।
ଯୁଆଡେ ଦେଖିବୁ ତ ସମାନ୍ ଯୁଆଡେ ଦେଖିବୁ ସମାନ୍ ଜଣା ବି ପଡୁନି।
ଆରେ ତାକୁ ଜଣା ପଡିବ କଣ ତାର ଯଉ ଏଇଟା ଛଟ୍ ଛୋଟ ଛୋଟ ପଥର କି ଏଠେ କେଡେ ବଡ ବଡ ପଥର ନାଗିଚି ଆଉ। କେମିତି ବନେଇଥିଲେ ଜାଣିଚୁ ନା ଏତେ ଉପର ପର୍ଯ୍ୟନ୍ତ ଜାଣିଚୁ? କେମିତି ଏତେ ଉପର ପର୍ଯ୍ୟନ୍ତ ବନେଇଲେ ଏତେ ପୁରୁଣା କାଳରେ ତାଙ୍କର ତ ଟେକ୍ନୋଲୋଜି ନଥିଲା କେମିତି ବନେଇଲେ ଜାଣିଚୁ?
କେମ୍
ଦେଖେ, ଆଗ କାଳରେ ଯେତିକି ବି ତାଙ୍କ ସବୁ ଥିଲେ ସାଇଣ୍ଟିଷ୍ଟ ପଥର ଭାଇ ସବୁ କାମ ହେଲା, ତଳ ଆଗେ ପଥର କରିଦେଲେ। ସେତି ବଡ ପଯ୍ୟନ୍ତ ବାଲିଫିଲ କରିଦେଲେ ହେଲା। ସେତିକି ଵା ଡ ପଯ୍ୟନ୍ତ ବାଲି ଫିଲ୍ କରିଦେଲେ। ପୁଣି ତା ଉପରକୁ କିଛି କାମ କଲେ। ପୁଣି ବାଲି ଫିଲ୍ କରିଦେଲେ।
ହୁ
ତାପରେ ପୁଣି ଯେତିକି ଦିନ୍ କରି କରି କରି କରିକା ବାଲି ଫି ଗଲେ ଆହା ସେତେବେଳେ ତ କ୍ରେନ ନଥିଲା ନା ବଡ ବଡ କ୍ରେନ ଉପରୁ ଟେକି କି ଇଏ କରିବେ। ହେଲା ବାଲି ଫିଲ୍ କରି କରି କରିକା ଲାଷ୍ଟ କୁ ଦଧି ଭନ ଲଗେଇଦେବେ। ସମୁଦ୍ର କୂଳ ତ ବାଲି ଅଭାବ ନଇଁ ବାଲି ଆଣିଲେ, ପକେଇଲେ। ଆଉ ତାର ଗୋଟେ ମଣିଷ ଉଞ୍ଚାରେ କରିଦେଲେ। ପୁଣି ବାଲିି ଫୁଲ କରିକି ପୋଦେଲେ। ତା ଉପରେ ଚଳେଇଗଲେ ପୁଣି ସେଠୁ କାମ କଲେ। ତା ଉପରେ ଚଳେଇଲେ। ସେଠି କାମ କଲା। ଏତେ ଉଚ୍ଚା ଉଚ୍ଚା ପଥର ସବୁ କେମିତି ଚଢିଲେ?
ତ ଜାଣି ନାହାନ୍ତି ନା? ମନ୍ଦିର ଟା ଆଉ କେତେବେଳେ ତିଆରି ଅଛି? ଆମେ ଯେତେବେଳେ ଯୋଉ ରାଜା ଯାଉଥିଲେ ଗା ଘୋଡାରେ। ଗୋଡ ବାଜିଲା। ତାପରେ ଜାଣିପାରିଲେ, ଏଇଠି ଗୋଟେ ମନ୍ଦିର ଅଛି ବୋଲି।
ହଁ ସେଇଟା ବା ମନ୍ଦିର ଟା। ବା ସେ ତା ଭିତରେ ପୋତା ହେଇଥିଲା। ସେଥି ପାଇଁ ତା ପରେ ଖୋଲା ହେଲା। ଆଉ ସେତେବେଳ କଣ ଜଗ ଜଗନ୍ନାଥ ଥିଲେ? କି ତା ଭିତରେ
ନା, ତା ଭିତରେ ନଥିଲେ ବା।
ବାସ୍। ତା ଭିତରେ ନଥିଲେ। ସେଇଠୁ ଜଣା। ସବୁ ସବୁ ଯେତିକ ପିରାମିଡ ଫିରାମିଡ ହଉ, ଯେତିକ ମନ୍ଦିର ପୁରୁଣା କାଳିଆ ମନ୍ଦିର ହଉ।
ସବୁ ମନ୍ଦିର ସେମିତି ତିଆରି ହେଇଛି। ଆଉ ସେମିତି। ଆଉ କଣ, ଆମେ ଏବେ ଯେମିତି ଅଛନ୍ତି, ଟେକି ଦୋବୁ, ଘୁସ୍ ନେଇକି ଥୋଇ ଦୋଉଛନ୍ତି। ଅଗରେ ସେଇଟା କଣ ନ ଥିଲା
ଆଉ ଏଡ଼େ ଏଡ଼େ ବଡ଼ ପଥର ହେଲୁ। ଉପରଟା କେତେ ବଡ଼ଟେ। ସିଏ ଯୋଉ ଚଢୁଛନ୍ତି ନନା। ବର୍ତ୍ତମାନ ସେଏ କେଡିକି ଟିକିଏ ଦେଖାଯାଉଛନ୍ତି
ଭାବୁଥା କେତେ ଗଟେ ସିଏ କେତେ ଉଞ୍ଚା ହେଇଥିବ।
ଏ ଯା ଆଗରୁ ତ ସିମେଣ୍ଟ ଏରିକା ତ ନଥିଲା।
ଏଇରା ପା ଇଣ୍ଟର ଲକ ପାଇ ସିଷ୍ଟମ୍ ହେଇଛି ପଥରୁ ପଥର ଜଏଣ୍ଟ। ଏମିତି ଦେଖୁଛୁ ନା କା କାଠରେ,
ହୁଁ।
ହ୍ୟାଲୋ।
ହ୍ୟାଲୋ।
ହୁଁ ଯେମିତି ଏଥିଲା କାଠର ପ ଯେମିତି ତିଆରି ହୁଏନି ପଲଙ୍ଗ ଜଏଣ୍ଟ ହୁଏ। କାଠରେ ଯେମିତି ପଲଙ୍ଗ ଜଏଣ୍ଟ ହୁଏ ଦେଖିଛୁ ନା।
ହୁଁ।
ହଁ ପଲଙ୍ଗ ସବୁ ଯେମିତି ଇଣ୍ଟର ଲକ୍ କରିକି ଲକ୍ ଲକ୍ ସେଟ୍ କରିଦିଅନ୍ତି ସେ ସେମିତି ରହିଯାଏ। ସେ ସେଇ ସିଷ୍ଟମ ରେ ହେଇଛି ବୁଝିପାରିଲ। ଭିତରେ ସବୁ ଛନ୍ଦା ଛନ୍ଦି ହେଇଛି ସମାନ ନାପରେ କଟା ହେଇକି, ତାକୁ ଖପା ହେଇଛି।
ହଁ ମାନେ କହୁଛନ୍ତି ହଁ ଯଦି ବି ତାହରେ ସିମେଣ୍ଟା ମାଟି ଫାଟି କିଛି ବି ଦିଆହେଇନଥିବ।
ନା ମାଟି ନାହିଁ ସେଟା ଗୋଟେ ଆଗରୁ ଗୋଟେ ଚୂର୍ଣ ଆସିଥିଲା ଗୋଟେ ଟାଇପରେ ସେ ଚୂର୍ଣ୍ଣ ଦିଅ,
ହଁ
ରୋ ଯାଇକି ତାକୁ ପୁଣି ଫିଲ୍ କରା ହୁଏ ଏଇଟା ଏତେ ଦିନ ଷ୍ଟ୍ରଙ୍ଗ କାହିଁକି ରହିଛି କିଛି ପୁରୁଣା ମନ୍ଦିରର କଲର ଦେବେନି, ମନ୍ଦିର ପଥର ଟା କେମିତି ହେଇଛି।
ହୁଁ।
ଆ ଇଏ ଟାଇପ ର ପୁରା କଳା ମଚ ମଚ ପଥର ବାଲି ତ ଦବିଥିଲା ନା। ସେଥିପାଇଁ। ଆମେ ଏଇ ରିସେଣ୍ଟ ଯାଇଥିନୁ ଏବେ। ହମ୍ପ ହନୁମାନ ପଇସା ବାଣ୍ଟିଥିଲେ ଦେଖିଛୁ ନା?
ହଁ ବା ଭିଡ଼ ହଁ ଭିଡ଼ିଓ।
ବାସ ସେଇ ଉପରେ ବସିକି ପଇସା ଉଡ଼େଇଲା ହେ ପାଁଶ ଟଙ୍କିଆରା ଖାଲି ଉଡ଼ ଥାଏ ଲୋକଟା ଆଳତି ଦେଖିବା ଛାଡ଼ି ଦେଇକି ପଇସା ଖୁଣ୍ଟିଲେ।
ହଉ ରଖ।
ହୋଉ।